ହୁଁ ହଁ ଶୁଭୁଛି କୁହ? କଣ କରୁଛନ୍ତି କି?
କଣ
ଖନ୍ଦ ଦିବା କନ ପିବା ପାଇଁ ଆସିଛୁ ଆଉ। ମୁଁ କହିଲି ଖାଇବା ପିଇବା ସରିଲା ଶୋଇବା ପାଇଁ ଆସିଛୁ।
ଆଛା।
ଆଉ ଆପଣ କ କରୁଛନ୍ତି? ଆପଣ କଣ କରୁଛନ୍ତି କି?
ଏଇଠି ହେଇଛି କଉଠୁ? ଦେଖୁଥିଲି ଗୋଟେ ଆଉ ଟିଭି ଦେଖୁଥିଲି।
ହଉ କଲ୍ କରିବ, ମୁଁ ଆଉ ନା ମୁ ହେଲେ ସେ କହିବେ ନା ମ ମେଜ ପେଇ ନାଁ କଲାବେ ସେ ମେ
ଆଛା କ୍ଲିୟର କରି କୁହନ ମାନେ ମାନେ ଭବଦ ଉଚ୍ଚାରଣଙ୍କ ଭଲ ସେ
ଶୁୁ
ଉଭା ଯାଉଛି ଟିକେ ମିଶି ମାଶି ଯାଉଛି ମୋ କଥା ମୋ କଥା ପୁରା ଶୁଭ ଯାଉଛି?
ହଁ ତମ କଥା ସବୁ ଶୁଭୁଛି ନେଟ ପାଉନି
ହଁ ମତେ ବି କ୍ଲିୟର ସଭା ହଉଛି।
ହଁ ସେ
ହଁ ହସିଦେଲେ ଟିକେ ମିଶି ଯାଉଛି ବୟସ ଆଉ।
ହଁ ହଁ ଏଇ ନର ତ ବର୍ଷା ହେଛି ତନେର ଅ ବର୍ଷା ହଉଚ ନେଟ ପାଉନି ସେଜବେ ଏମିତି ସୁବଛି ହ ସେ ଆଜ ରୁଟି ଆଉ ଟଥିଲା ଆଉ।
କୁକୁଡେ ମଂଷ ଆଇଥିଲା।
ହଁ। ଶ ଜଣ ରୁଚି ହେଇଥିଲା ଆଉ ତମର କଣ ହେଇଛି ରୋଷେଇ?
ଆମର ଦିନରେ ଆଜି ହେଇଥିଲା ଛେଳି ମାଂସ ରାତିରେ ଅଣ୍ଡା ଭଜା
ହଁ।
ବାବା କହିଲା ଅଣ୍ଡା କ ଚପ୍ କରି ଛାଣିବା ପାଇଁ ବୋଉ କ ରାତିରେ କଣ ଚପ୍ କରିବ ଅଣ୍ଡା ଭୁଜା କରିରେ ଖାଇଦିଅ ଆମର ସାଧା ସନ୍ତୁଳା ହେଇଥିଲା ଅମୃତଭଣ୍ଡା ସନ୍ତୁଳା ହେଇଥିଲା।
ଆମେ ଆଇ ତ ଖାଉ ଲଖି
ଆ ତ ଆଇଷ ହଁ ସମସ୍ତେ ଖାଉଛନ୍ତି। ମ ରାତିରେ ଖାଇଥିଲେ ତ ଦିନ ରାତି ଖାଇଥିଲେ ତଇଶହ ବାପା ନଅଟା ଦଶଟା ଆସିଲେ ଆମର ଆଠଟା ଭିତରେ ନଅଟା ଭ ସନ୍ତୁଳା ରୁଟି ହେଇସା
ଏ ତ ନାପଣ ଆଣ ପଥରରେ ନା
ଅଣ୍ଡା ଭୁଜିଆ ତାଙ୍କର ପଛରେ ହୁଏ ସେ ଯାହା ଆଣନ୍ତି ପଛରେ ସାଙ୍ଗେ ସାଙ୍ଗେ ହୁଏ।
ଖାଇଲ ନା।
ପୁଅ ସିଏ ମୁଁ ଖାଇଲୁ ଆଉ, ଅଣ୍ଡା ଆଉ ସେମାନ ସବୁ ହଁ ସମସ୍ତେ ଶୋଇଲେଣି ମତେ ଛାଡିକି।
ଆଉ ଯାଇଥିଲ ବୁଲି, ସବୁ କୁଆଡେ କୁଆଡେ ବୁଲିଲ?
ହଁ ଯାଇଥିଲୁ ଅ ରଜ ସଂକ୍ରାନ୍ତିରେ ପଳେଇଲୁ ଗୋଟେ ରଜରେ ହୋସ ରେ ପଳେଇଲୁ ଯେ ଯିବାର ଆକଚୁଆଲି ନଥିଲା। ମାନେ କଣ ମାନେ ପୁରୀ ନା। ରଜ ସଂକ୍ରାନ୍ତରେ ଅଧିକ ଭିଡ଼।
ହଁ ସବୁ ମନ୍ଦିରରେ ହିଁ ର
ଏଠୁ ଭୋରୁ ଭୋରୁ ଗଲା ବେଳକୁ ସେଠି ଆଠଟାରେ ପହଞ୍ଚିଲୁ। ହଁ ଆ ଆଠଟାରେ ପହଞ୍ଚିଲି ଜଗ ଗଲୁ ଦେଖା କଲୁ ଭିଡ଼ ପ୍ରବଳ ଚାପି ଚୁପି ହେଇି ଦେଖିଲୁ ଯେ କିଛି ଦେଖା ଗଲାନି ଦର୍ଶନ କିଛି କରିପାରିଲୁନି, ଆମେ ଅଳ୍ପ କଲୁ ତାପରେ କହିଲୁ ତାପରେ ଏମତି ଆସିକି ଆ ମନ ଶାନ୍ତି ହେଲାନି ତାପରେ ଆସିକି ଟିକେ ଏମତି ଏଁ ପୁଣି ଯଉ ସେ ପୁରୀରୁ ପଚିଶ କିଲୋମିଟର ଯୋ ବ୍ରହ୍ମଗିରି ପଡିବ, କାଲା କାଲାରନାଥ ଶିବ ମନ୍ଦିର, ସେଠିକି ଯାଇକି ସେଠି ଆଉ ଟିକେ ବୁଲିି ବାଲିକି ଖାଇ ଖେଦି କେତେବେଳ କରେ ଆସିଲୁ। ସନ୍ଧ୍ୟାବେଳେ ବ୍ରିଚ ବୁଲିଲୁ, ଆ-ଆନ। ସମୁଦ୍ର ସମୁଦ୍ର କୂଳ ସେଠି ବୁଲିଲୁ, ତାପରେ ଆର୍ ଟୁ ବସିଲୁ ସେଠୁ ଖାଇଲୁ ପିଇଲୁ ମାନେ ୱେଟ୍ କଲୁ ଖାଇଲୁନି ଖାଇଲୁନି ସେମତି ରହିଲୁ। ଏଇ ଜଷ୍ଟ ସଞ୍ଜବେଳେ ଯାଇଁ ଜଳଖିଆ ଖାଇଲୁ ରହିଲୁ, ଅନେଇଲୁ ଟିକେ ରାତି ଯେମତି ହବ ଦର୍ଶନ କରିବୁ ଦଶଟାରେ ନ ହଁ ରାତି ଦଶଟାରେ ମନ୍ଦିର ଭିତରକୁ ଗଲୁ ଲାଇନରେ ଠିଆ ହେଇ ହେଇକା ଠିକି ଏଗାରଟା ବେଳକୁ ଯେମ ଭିଡ କମିଗଲା ସେଠି ଦର୍ଶନ କଲୁ ସେ ରାତିରେ ଦିନରେ ଅଭଢା ଖାଇ ନଥିଲୁ ରାତିରେ ଅବଢା ଖାଇଲୁ ଆଉ ରାତି ବାରଟାରେ ବାହାରିଲୁ। ଘରୁକୁ।
ମନ୍ଦିରରୁ।
ବାହାରିଲୁ ତିନଟା ହେଇଗଲା ପହଞ୍ଚୁ ପହଞ୍ଚୁ।
ଘରେ ପହଞ୍ଚିଲ ତିନଟାରେ।
ତିନଟା ହେଇଗଲା ଭୋର ତିନଟା ହେଇଗଲା ଘରେ ପହଞ୍ଚୁ ପହଞ୍ଚୁ।
ହଁ ଏଇ ଯୋଉ ସବୁ ପର୍ବ ପର୍ବାଣିରେ ଲୋ କ ଭିଡ ପୁରୀରେ ଯେତେବେଳେ ଯିବ ଲୋକ ଜୋର।
ହଁ।
ଆ ହ ତମେ ଗଲ ଆଉ ତ ଗୋଟେ ଜାଗା ବୁଲିକି ଆସିଲ ରଜରେ ଆଉ କଣ ନା।
ହଁ। ମାମୁଁ ଘରେ ଥିଲି ପଟା ଦୋଳି ଧୁମ ଖେଳିଛି।
ନାଇଁତ ଆଉ ତମ ଏଇ ଗାଁରେ ନାହିଁ ଦୋଳି ଆଉ ମାମୁଁଘରେ ଖେଳିକି ଆଇିଲ ଆଉ କଣ ନା।
ହଁ ମାମୁଁଘରେ ପଟାଦୋଳି ଧୁମ ଖେଳଛି ଏଠି କଁ ନାହିଁ ଏଠି ଖେଳ ଆଗେ ଖେଳନ୍ତିନି କି? ଆଉ ହ ଆଉ ଅଭ୍ୟାସ ନାହିଁ ଆଉ ଯିବା ଆସ ସିଆ ଛୋଟଛୋଟ ଛୁଆମାନେ ଯାଆନ୍ତି ଆଉ ସେଠି ମାମୁଁଘର ବାରିରେ ପଟା ଦୋଳି ଲାଗିଥିଲା ତ। ଆମେ ସେଠି କେହି ନାହାନ୍ତି ଖେଳିଲୁ ଆଉ ଧୁମ୍ ଆଉ।
ଉ ହୁ ହୁ। ମତେ ଏଇନା ମୁଣ୍ଡ ଖାଲି ବୁଲଉଛି, ଯୋଉ ଦୋଳି ଫୋଳିରେ ବସିଲେ ମୁଣ୍ଡ ବୁଲଉଛି। ଆଗେ କେତେ ଛୁଆ ବେଳେ ଖେଳନ୍ତି।
ହଁ ଆଜ୍ଞା।
ଦେଖ ଦୋଳି ଖେଳିବା ପାଇଁ ଏଠି ବୁଲୁଚନ୍ତି। ନା ହେଁ ହେଁ ହେଁ।
ନାଁ କହୁଚି।
ଆଜ୍ଞା କଣ କହିଲେ।
ଆଉ କଣ କୁହନ୍ତୁ।
ଆଉ ଅଁ ଶୋଇବି ତ ମୁଁ ଶୋଇ ପଡେ ଆଜି ଟିକେ ଶୋଇନି ଆଉ। ଆପଣ କଣ କୁ ରଜରେ କୁଆଡେ ଯାଇନାହାନ୍ତି।
ମଝିରେ ନାଁ ଏ ବର୍ଷ କୁଆଡେ ଯାଇ ହେଲାନି। ବୁଲାବୁଲି ରଥଯାତ୍ରାରେ ବୁଲିବା ଆଉ। ଚାଲୁଚି।
ଆଜ୍ଞା।
ଇଏ ଯୋଉ ଯାତ୍ରା ଆସୁଛି ରଥଯାତ୍ରା।
ଆଜ୍ଞା।
ଆଉ ବୁଲିବା ଯାତ୍ରାରେ ଆଉ।
ଆଉ ଘରକୁ ଯାଇନାହାନ୍ତି।
ନାଁ ଘରକୁ ଯାଇଥିଲି ସାବିତ୍ରୀ ଓଷାବେଳକୁ ଆସିଛି। ଯାତ୍ରାକୁ ଯିବା ବୁଲିବୁଲାକି ଆସିବା ଆଉ।
ଆଉ ଆପଣଙ୍କ ଯୋଉ ଏରିଆରେ ଆପଣଙ୍କ ଘର ଯୋଉ ଏରିଆରେ। ସେ ଏରିଆରେ ସ କଣ କଣ ଫେମସ ଜାଗା ସବୁ ଅଛି। ମାନେ କଣ ଦ ଉଁ କୋଉଟା କୋଉଟା ଅଧିକ ମାନେ
ଆମ ମୋ ବାପ ଘର ଗାଁ ତ।
ହଁ ଆଜ୍ଞା ଆଜ୍ଞା ଆ ଆପଣଙ୍କ ଡିଷ୍ଟ୍ରିକରେ ହଁ ହଁ ଡିଷ୍ଟ୍ରିକ୍ଟ ତ ଆପ ଆମର ଯା ଆପଣଙ୍କର ବି ସେଇଆ।
ଓ ହୋ। ହୁଁ ଏପଟେ ତ ଅଛି ଗୋଟେ ହଉଚି। ମହାବିନାୟକ ମନ୍ଦିର ଗୋଟେ ଏତେ ମାନେ ଆମ ଏ ପଟ ଏରିଆରେ।
ହ
ସେପଟେ ଗୋଟେ ମନ୍ଦିର ଅଛି ବୁଲିଆ ପାଇଁ। ସେପଟେ ଉଁ ଆଉ ଗୋଟେ ପୁରୀ ଭଳିଆ ଗୋଟେ ମନ୍ଦିର ଅଛି। ସେପଟ ମୋ ବାପା ଘର ଗାଁରେ। ପୁରୀ ଯେମିତି ମନ୍ଦିର ହଁ ହଁ। ସେଠି ଗୋଟେ ଜାଗାରେ ମନ୍ଦିର ଅଛି। ଯେମିତି ପୁରୀ ସେମତି ଖାଲି ପୁରୀ ସମୁଦ୍ର ଅଛି ସେଠି ସମୁଦ୍ର ନାହିଁ। ଆଉ ଗୋଟେ ଅସକଝର ବୋଲି ଗୋଟେ ଗାଁ ଅଛି। ଛି ସେକରେ।
ଆଜ୍ଞା ଆଜ୍ଞା।
ଏମତି କଣ ପାର୍କ ପସନ୍ଦର ଗୋଟେ ଜାଗା ଅଛି। ପାର୍କ ଭଳିଆ ବଢିଆ ଜାଗା ଅଛି ସେପଟେ।
ଆଜ୍ଞା।
ସେପଟେ ମୋ ବାପଘର ସାଇଟରେ ସେପଟେ ଅସକଝର ବୋଲି ଗୋଟେ ଅଛି। ଟି ଏଁପଟେ।
ହଁ।
ଭୋଉତୁ ଭଲ।
ସେ ଜାଗା ଟା ବହୁତ ବଢିଆ ଜାଗା ସେଟା ପିକନିକ ଷପଟ ତ ଆଉ। ପ୍ରାୟ ନୂଆ ବର୍ଷ ଟାଇମ ରେ ବହୁତ ଭିଡ ରହେ ସେଇଜାଗା ଟା।
ନିଅନ୍ତି ସେଆଡେ ବୁଲାବୁଲି କରିବା ପାଇଁ।
ଆଜ୍ଞା ଆମେ ବି ଥରେ ଯାଇଥିଲୁ ସେ ସାଇଟ ମାନେ ସେଇ ଜାଗା ସବୁ। ପରିଭ୍ରାମ କରିକି ଆସିଥିଲୁ ଆଜ୍ଞା।
ଅହ। ନାଇଁ ଏପଟେ ତ ଏପଟେ ମହାବିନାୟ ଗୋଟେ ଅଛି। ଏପଟେ ଗୋଟେ ଜାଗା ବୁଲିବା ପାଇଁ। କେତେ ଜାଗା ଏମିତି ଅଛି ବଢିଆ ବଢିଆ ଜାଗା ଅଛି ବୁଲିବା
ଏ ହଁ ଏବେ ତ ମିନି କେଦାରନାଥ ସବୁ କେ ହଁ ଏସବୁ କେତେ କଣ ବାହାରିଲାଣି।
ତମ ଆଡେ ବର୍ଷା ହେଇଛି?
ଆଜ୍ଞା ବର୍ଷା ହଁ ବର୍ଷା ହେଇଛି। ହଁ ବର୍ଷା ହେଇଛି ବର୍ଷା ହଉଛି ସେମିତି ଆଉ ଏବେ ସନ୍ଧ୍ୟା ବେଳେ ଟିକେ ହଉଚ ଅଳ୍ପ ଅଳ୍ପ ବର୍ଷା ହଉଛି।
ମଉସୀ ତ ଆସିଗଲାଣି ନା ନା।
ହଁ ମୌସୁମୀ ପାଇଁ ନା ଭଲ ଅଛି ଖରା ଅଛି ଶୀତ ଅଛି ମାନେ ଗରମ ଅଛି ବର୍ଷା ବି ହଉଛିି
ହଉ। ହ ହଉ କଣ କୁହନ୍ତୁ?
ଆ ସବୁଦିନ କେତେବେଳେ ରାତିରେ ଖାଅ?
ଏ ସେଇଇଯ ଦଶଟା ସା଼େ ଦଶଟା ଏମିତି ଆଉ।
ଆ୍ଛା। ଆପଣଙ୍କ ଘରେ ସବୁ ଶୋଇ ସାରିଲେଣି?
ହଁ ସମସ୍ତେ ଶୋଇ ସାରିଲେନି। ନି କଥା ହଉଛି ଯେ ଆପଣ ଫୋନ କଲେ ଏତେ ଦିନ ପରେ ସେଇଥିପାଇଁ ଫୋନ୍ ଟା ଉଠେଇକି କଥା ହଉଛି ଆଉ।
ଆପଣଙ୍କ ଘରେ ସବୁ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି ହ ସମସ୍ତେ ଭଲ ଅଛନ୍ତି ଶଶୁର ଯା ଦେସ ଆ ସୋର ଏଜିତ ନାଇଁ ପୁତୁରା ଦି ଜଣା। ଆଉ ମୋ ଝିଅ ଦି ଜଣ ଅଛନ୍ତି। ସମସ୍ତେ ମଧ୍ୟ ଭଲ ଅଛି ସବୁ ଖାଇକି ଶୋଇ
ମିଶି ମାସ ରହୁଛନ୍ତି ନାଇଁ ଭଲ କଥା।
ସେମିତି ସବୁବେଳେ ଖାଇବା ପିଇବା ଟାଇମ ଟେବୁଲ୍ ରଖ ହେଲଦି ରୁ ସବୁବେଳେ ସୁସ୍ଥ ରୁହ
ହଁ
ହଁ ଯେତେ ଭଲ ଭଲ ଖାଇବ ସେତେ ମାନେ
ନା
ସବୁ କେତେ କଣ ସବୁ ଆସୁଛି ଭେଜାଲ ଜିନିଷ ଖାଇଲେ ଦେହ ଖରାପ ହଉଛି ଏବେ। ଏବେ ବି ଆମ୍ବ ପଣସ ସେ ସବୁ ଅଧିକ ଖାଇଲେ ଏ ବି ପେଟ ଖରାପ ହଉଛି ଦେଖି ଦାଖିକି ଆଉ। ହଉ ଠିକ ଅଛି ଆପଣ ନହେଲେ ଶୋଇ ଯାଆନ୍ତୁ ଆମେ ପରେ କେବେ କଥା ହବା
ଆଜ୍ଞା